ବନ୍ଧୁ ପ୍ରଣାମ।
ପ୍ରଣାମ ବନ୍ଧୁ କଣ ବୋହୁତ ଦିନ ପରେ ଦେଖା ହେଲା ଆଉ ବଡ ଲୋକିଆ କଥା ତମ୍
ଆଉ କଣ କରୁଚନ୍ତି ବନ୍ଧୁ?
ଏଇ ଟିକେ ଯାଇଥିଲି ପଡ଼ିଆକୁ ଦୌଡ଼ିଆକୁ ଦୌଡ଼ିକି ଆସି ପହଞ୍ଚିଲି ଏଇ ଘରେ ଆଉ। ବର୍ଷା ଟିକେ ଉଠେଇଲା ତ ଜୋର ପଡ଼ିଆ ଚାରିକଡ ଟିକେ କାଦୁଅ କାଳେ ହେଇଯିବ। ଦୌଡ଼ା ଦୌଡ଼ି କଲାବେଳେ ଟିକେ କଷ୍ଟ ହବ ଖସି ଯିବା ଗୋଡ଼ ଫୋଡ଼।
ଏତେ ରାତିିରେ ଏ କଣ ଦୌଡା ଦୌଡି କିଛି ବିଶେଷ କାରଣ ପାଇଁ ପ୍ରସ୍ତୁତି ହୋଉଚନ୍ତି କି?
ହଁ ହଁ ଆଗକୁ ଟିକେ ରହୁଚି ତ ପଡିକ୍ଷା ଭାରତୀୟ ସେନାର ପ୍ରସ୍ତୁତି ପାଇଁ ଟିକେ ମୁଁ
ତାହେଲେ ଆପଣ ଭାରତୀୟ ସେନାରେ ଯିବାକୁ ଇଚ୍ଛୁକ?
ପିଲା ବେଳୁ
ଆଜ୍ଞା ଆପଣଙ୍କ ଆପଣଙ୍କ ଆପଣଙ୍କ ଶବ୍ଦଟା ଟିକେ ଏ ଉଁ ହ୍ରାସ ହେଇକି ଆସୁଚି ତ ଟିକେ ଭ ଭଲସେ
ଏବେ ଠିକ ଆସୁଚି?
ଆଜ୍ଞା କୁହନ୍ତୁ।
ହୋଉ କୁହନ୍ତୁ।
ଆପଣ ତାହେଲେ ଭାରତୀୟ ସେନାରେ ଯିବାକୁ ଇଛା କରିଚି ଇଚ୍ଛା ପ୍ରକାଶ କରିଚନ୍ତି।
ହଁ ହଁ। ଚାଲିଚି ଏ ଯୋଜନା ଦେଖାଯାଉ କଣ ହେଉଚି ପୁରା ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚାଲି ଏଇ ରାତି ଦିନ ଏକ କରିକି ମୁଁ କାମ କରୁଚି।
ଆଜ୍ଞା ଆମ ଆମେ ପ୍ରାର୍ଥନା କରିବୁ ଯେ ଆପଣ ଆପଣଙ୍କ ଲକ୍ଷ୍ୟରେ ଆମେ ପ୍ରାର୍ଥନା କରିବୁ ଯେ ଆପଣ ଆପଣ ଲକ୍ଷ୍ୟରେ ସଫଳ ହୁଅନ୍ତୁ।
ପହଞ୍ଚିବା ପାଇଁ ଆଉ।
ଆଜ୍ଞା।
ଇଏ ଖାଲି ଦୌଡା ଦୌଡି କଲେ ଦୌଡା ଦୌଡି କଲେ ବି କିଛି ଫାଇଦା ନାଇଁ ତା ସହିତ ଆଉ ଟିକେ ପାଠ ବି ପଢ଼ିବାକୁ ପଡିବ। କାରଣ ତାର ଗୋଟେ ରହୁଚି ପାଠ ପଢାରେ ଗୋଟେ ପରୀକ୍ଷା ରହୁଚି ଗୋଟେ ଦୌଡିିବା ପରୀକ୍ଷା ରହୁଚି। ତାପରେ ପ୍ରଥମେ ଦୌଡ଼ା ଦୌଡି କରିବେ ଶାରୀରିକ ପରି
ଆଜ୍ଞା ଭାରତୀୟ ବନ୍ଧୁ ମ ବନ୍ଧୁ ମତେ ଟିକେ ବିଶ୍ଳେଷଣରେ ବୁଝେଇ ପାରିବେ ଭାରତୀୟ ସେନାରେ ଯିବାକୁ ହେଲେ କଣ କଣ କରିବାକୁ ପଡିବ।
ହଁ ବୁଝେଇଦେବି ଏଇ ଗୋଟେ କଥା। ପ୍ରଥମେ ଆପଣ ସର୍ବନିମ୍ନ ଦଶମ ପରୀକ୍ଷାଟି ଉତ୍ତୀର୍ଣ୍ଣ ହୋଇଥିବା ଦରକାର।
ଆଜ୍ଞା।
ତାପରେ ଆପଣଙ୍କ ପାଖରେ ଅଠର ବର୍ଷରୁ ବୟସ ଆପଣଙ୍କର ଅଠର ବର୍ଷରୁ ଅଧିକା ହେଇଥିବା ଦରକାର। ଆପଣଙ୍କ ନାମରେ ଆପଣଙ୍କ ଅଞ୍ଚଳର
ଆଜ୍ଞା।
ହଁ ମୁଁ କହିସାରେ ଆଜିକାଲି ଯୋଉ ଆପଣଙ୍କର ଅଞ୍ଚଳରେ ଯୋଉ ଅଛି ଥାନା ଅଛି କି ଫାଣ୍ଡି ଅଛି ସେଠି ଆପଣଙ୍କର କୌଣସି ମାନେ ଝଗଡା ଝାଟି କି ଫୌଜଗାରୀ କୌଣସି ମୋକଦମା ନଥିବା ଦରକାର।
ଆଜ୍ଞା।
ବୁଝିଲେ ଚିଠା କରିସାରିଲା ପରେ ତାପରେ ଆପଣଙ୍କ ପାଖରେ ଆପଣଙ୍କ ଶରୀରରେ କୌଣସି କ୍ଷତ ନଥିବା ଦରକାର। ଆଖିକୁୁ ସମ୍ପୂର୍ଣ୍ଣ ଭାବେ ଦେଖା ଯାଉଥିବା ଦରକାର। ଦାନ୍ତ ଗୁଡିକ ସବୁ ସିଧା ଥିବା ଦରକାର। ତାପରେ ଆପଣଙ୍କ ହାତରେ କୌଣସି ଆଜିକାଲି ଯେଉଁ ଲୋକମାନେ ଶ ଏା ଟାଟୁ ତ ଫେଟିଂ ସବୁ ହଁ, ସେ ଜିନିଷ ନଥିବା ଦରକାର ପା କଟା ଦାଗ କିଛି ନଥିବା ଦରକାର। ଏସବୁ ଜିନିଷ ଆଲା ଲାଗେ ତାପରେ ଆପଣ ମାନେ ଶାରୀରିକ ଭାଗରେ ସୁସ୍ଥ ହେଇଥିବା ଦରକାର। ଯେମିତି କିି ଛଅ ମିନିଟ୍ ସମୟ ଭିତରେ ଆପଣ ପୁରା ଷୋଳଶହ ମିଟର ଧାଉଁ ଥିବା ଦରକାର ମୋ ବି ଛଅ ମିନିଟ୍ ଭିତରେ ଆପଣ ଧାଇଁଲେ ତାହେଲେ ଭଲ ଆ ଆପଣ ଉତ୍ତୀର୍ଣ୍ଣ ହୋଇପାରିବେ ତତ୍ ସହିତ ଆପଣ। ଗୋଟେ ପରୀକ୍ଷା ହବ ହିନ୍ଦୀରେ ହୁଏ ଆଉ ଇଂରାଜୀରେ ହୁଏ। ସେଟା ଅତି ସାଧାରଣ ଭାବର ଆସେ ପ୍ରଶ୍ନ ପତ୍ର ତ ସେଠି ତା ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ଦେବା ଦରକାର। ଯେହେତୁ ଗୋଟେ ଭାରତ ଏତେ ବଡ଼ ଦେଶ ତ ସେଇ ଦେଶ ଭିତରେ କେତେ ସାରା ପରୀକ୍ଷାଟିକୁ ଯେ ଳନଥିଲେ ଆପଣଙ୍କୁ ସେଇ ହିସାବରେ ପୂର୍ବ ଖାଲି ଦୌଡ଼ିଲେ ହବନି। କି ଖାଲି ପାଠ ୁଲ ହବନିକୁିବ
ଆଜ୍ଞା।
ତା ସହିତ ନିଜର ସନ। ତା ସହିତ ଝଗଡ଼ା ଝାଟି କରିବିନି
ଆଜ୍ଞା।
ଏଇ ସବୁ ଜିନିଷରେ ଟିକେ ଧ୍ୟାନ ରଖିବା ଦରକାର ହଉଛି। ଆଉ ସମ୍ପୂର୍ଣ୍ଣ କଥା ଲିଥିବ ଖାଦ୍ୟ ପିଇ ଠିକ ଠାକ ରଖିବେ। ନିଜ ଚାଲିଚଳଣିଧ ରଖିବେ। ଆପଣ କଲେଜରେ ଯ ଏ ଅ ଆରକ୍ଷ ବାହିନୀ ସେଥିରେ ଭାଗ ନେବେ ଆର କଷମାେ ରହିଲେ। ଆପଣଙ୍କୁ ବହୁତ ପ୍ରକାର ସୁବିଧା ହବ। ସେଠି ଆଉ ଆପଣଙ୍କୁ ପରିକ୍ଷ ଦେଇପାରିବେ।
ଯଦି ଆପଣ ପାଖରେ ଏନ୍ସି ସି ର କାଗଜ ଖଣ୍ଡେ ଥିବ। ତ ଆପଣଙ୍କୁ ପରୀକ୍ଷା ବି ଏ ସବୁ ରହୁଛି ଆଉ।
ଆଜ୍ଞା। ଆଉ ଆପଣ ଏବେ। ଖାଲି ଭାରତୀୟ ସେନା ପାଇଁ ପ୍ରସ୍ତୁତି ହଉଛନ୍ତି। ନା ବା କିଛି ବି
ନାଇ ମୁଁ ତିନିଟା ତିନିଟା ଜିନିଷ ପାଇଁ ହଉଛି ବାୟୁସେନା ବାୟୁସେନା ପାଇଁ ହଉଛି ଆଉ ଜଳସେନା ପାଇଁ ହଉଛି ସ୍ଥଳ ସେନା ହେଇଛି ଆଉ ଆମ ରାଜ୍ୟର ଯୋଉ ବାହାରୁଛି ସବୁ ପୋଲିସ ସଂସ୍ଥାରେ କନେଷ୍ଟବଳ ହଉ କି ସବ୍ଇନ୍ସପେକ୍ଟର ହଉ ତା ପାଇଁ ମଧ୍ୟ ବି ପ୍ରସ୍ତୁତକୁଛି ଯଉଠି ଯା ଭଗବାନଙ୍କର ଇଚ୍ଛା ଯଉଥିରେ ଲାଗିବ ଲାଗିବ ଆଉ କିନ୍ତୁ ଗୋଟେ ଜନ୍ମରୁ ମୋର ଗୋଟେ ଇଚ୍ଛା ଅଛି କି ବର୍ଦ୍ଦିଖଣ୍ଡେ ପିନ୍ଧିବା ପାଇଁ
ଆଜ୍ଞା
ସବୁ ଚାଲିଛି ଆଉ ଆପଣ କେଉଠି ଦଉନାହାନ୍ତି ଆପଣ କାଇଁ ପାଠତ ପଢୁଚନ୍ତି ଘରେ ରହୁଚନ୍ତି ଏସବୁ ଜିନିଷ ପାଇଁ ପ୍ରସ୍ତୁତ ହୁଅନ୍ତୁ। ଆରେ ହବ ନହବ ଅଲଗା କଥା ଆଗେ ପ୍ରସ୍ତୁତ ହବା କଥା ନା ନାଇଁ।
ମୁଁ ଟିକେ ବ୍ୟବସାୟୀ ହେବାକୁ ଇଛା ପ୍ରକାଶ କରିଥିଲି ତ ସେ ବ୍ୟବସ୍ ଅ-ବିଷୟରେ ମୁଁ
ଆଚ୍ଛା।
ତ ସେଥିପାଇଁ କିଛି ବ୍ୟବସାୟକ
ହଁ ବ୍ୟବସାୟ କଉଟା କରିବେ କହୁନାହାନ୍ତି? ମୋ ପାଖରୁ ବ୍ୟବସାୟ ମୁଁ କରିଚି ମୁଁ ବାଣିଜ୍ୟ ଉପରେ ପା କରୁଚି ଆପଣଙ୍କୁ ଟିକେ ପଚାରିବେ ମୁଁ କହିପାରିବି ଆପଣଙ୍କୁ
ହଁ।
ହୁଁ -ହୁଁ ତେଜରାତି ଦୋକାନ ଯଦି ଆପଣ କରିବେ ପ୍ରଥମେ ଆପଣ ଗୋଟେ ଏମିତିଆ ଏରିଆ ବାଛିବେ କି ଯଉଠି ଦୋକାନ ସଂଖ୍ୟା କମ୍ ଥିବ ଆଉ ଲୋକ ସଂଖ୍ୟା ଅଧିକା ଥିବ।
ଆଜ୍ଞା।
ଆପଣ କଣ ଦେଖିଥିବେ ସାଧାରଣତଃ ଭାବରେ ତେଜରାତି ଦୋକାନରେ ବେଶୀ ଭିଡ ଥାଏ। ବେଶୀ ଭିଡ ଥିବ। ଗରାଖ ଅଧିକା ଥିବେ କିନ୍ତୁ ଦୋକାନୀ ଦେଇପାରୁନଥିବେ। ତ ଆପଣ ସେଇଠି କଣ କରିବେ ନା ଆପଣ ଆପଣଙ୍କର ଆଉ ଗୋଟେ ଦୋକାନ ଟିଏ ଲଗେଇବେ ଦୋକାନ ଲଗେଇଲା ପରେ ଦୋକାନୀ ପିଲାଙ୍କ ସହିତ ସମ୍ପର୍କ ଠିକ୍ ଠାକ୍ ରଖିବେ। କାରଣ ସେମାନେ ହଉଚନ୍ତି ମେନ୍ ଲୋକ
ଗ୍ରାହକ ମାନଙ୍କ ସାଙ୍ଗେରେ ବୁଝାମଣା କରିକି ଚଳିବାକୁ ହବ।
ହଁ -ହଁ -ହଁ ତାପରେ ଆଜିକାଲି ଯଉ ଯୁଗ ହେଲାଣି କାହାକୁ ଆମେ ଏତେ ଭରସା ବି କରିହବନି କିଏ ବାକି ପକେଇକି ଆଉ ପଇସା ଦଉନାହାନ୍ତି। ମାଗିବୁନି।
ଆଜ୍ଞା।
ବେପାରରେ ବି ଦୁଇ ତରଫା ଅଛି ଯଦି ଲାଭ ହେଲା ତ ବହୁତୁ ଲାଭ
ଲାଭ -ଲାଭ ବି ଅଛି କ୍ଷତି ମଧ୍ୟ ଅଛି।
ଲାଭ ତ ବନିଯିବ ତ ସବୁ ଜିନିଷରେ ରହୁଚି
ଦେଖନ୍ତୁ ଆପଣ ଯଦି ଆପଣ ନିଜେ ଏରିଆରେ ଦୋକାନଟି ପକେଇବେ ତ ନିଜ ଲୋକ ଆଉ ଧୋକା ଦବୁନି ନା।
ତେଜରାତି ଦୋକାନ କରନ୍ତୁ ତା ସହିତ ରଖନ୍ତୁ ବିଭିନ୍ନ ସାଇଟିର ଜିନିଷ ଆପଣ ରଖିପାରିବେ। ଲୁଗା ଦୋକାନ ଚାହିଁଲେ କରିପାରିବେ। ଲୁହା ଲତା ଜିନିଷ ଦୋକାନ ବି କରିପାରିବେ ଆପଣଙ୍କର ଚଣ୍ଡିଖୋଲ ଛକ ଉପରେ ଗୋଟେ ଜାଗା ଅଛି ନା?
ବ୍ୟବସାୟ ତ ବଢେଇବାକୁ ବହୁତ୍ ବୁଦ୍ଧି ମଧ୍ୟ ଅଛି ଏବଂ ଇଛା ମଧ୍ୟ ଅଛି କିନ୍ତୁ ସମସ୍ତ ବ୍ୟବସାୟରେ ଏକା ସହିତ ଓହ୍ଲେଇ ଯିବାଟା
ହଁ- ହ ଅର୍ଥ ବି ଦରକାର୍ ନା।
ଆଜ୍ଞା। ତ ତେଜରାତି ଯ-ଭଣ୍ଡାରଟି ସଫଳ ବ୍ୟବସାୟୀ ଯେବେ ହେଇଯିବି ତ ଦୁ ଦ୍ୱିତୀୟ ବ୍ୟବସାୟରେ ପାଦ ଦେବି।
କିଛି ନାହିଁ ଆପଣ ଦୋକାନ ଖୋଲନ୍ତୁ ମୁଁ ଅଛି ଆପଣଙ୍କ ସହିତ।
ଛ
ଯେବେବି ଯେଉଁ ସାହାଯ୍ୟ ଦରକାର ଯଦି କହିବେ ବି ମୁଁ ସେମାନେ ସବୁ ରହିବେ।
ଆଜ୍ଞା।
ଯାହା କହିବେ ଆପଣ ମୁଁ କରିଦେବି। ହ
ନିହାତି ନିହାତି ଆପଣଙ୍କୁ ଯେ କୌଣସି ଅସୁ
ଆଜ୍ଞା।
ଅର୍ଥ ଅଛି ନା ଭରପୁର ମାତ୍ରାରେ ଅର୍ଥ ଅଛି ନା ପାଖରେ ଦୋକାନ ରେ ଲଗେଇବା ପାଇଁ?
ନାଇଁ କିଛି
ଆପଣଙ୍କର ଆବାଜ କଟୁଚି ବନ୍ଧୁ। ହାଲୋ। ହାଲୋ। ହାଲୋ ଶୁବିଲା ମୋ କଥା ବନ୍ଧୁ?
ହାଲୋ କଟିନି କଟିନି ହାଲୋ।
ଆଜ୍ଞା।
ହାଲୋ କଟିନେଇଁ ଶୁଣନ୍ତୁ।
ନାଇଁ ଶୁବା ହଉଚି କୁହନ୍ତୁ।
ହଁ ଆପଣ ପଳେଇଥିଲେ କୁଆଡେ?
ନାଇଁ ନାଇଁ ଟିକେ ଯନ୍ତ୍ରଟିରେ ଟିକେ ଅସୁବିଧା ଯୋଗୁ ହଁ କୁହନ୍ତୁ।
ହୁଁ ହୁଁ ନା ମୁଁ କୋଉଥିଲି କି ଯଦି ଆପଣଙ୍କୁ ଋଣ ଦରକାର ମତେ କହିବେ ମୋର ସାଙ୍ଗ ଜଣେ ଅ ଗୋଟେ ବ୍ୟାଙ୍କରେ ଅଧିକାରୀ ଅଛନ୍ତି ଯଦି କହିଦେବେ ମୁଁ ଆପଣଙ୍କ ପାଇଁ ବ୍ୟବସାୟିକ ଋଣର ବ୍ୟବସ୍ଥା କରିଦେବି। ବହୁତ କମ୍ ମୂ-ମୂଲ୍ୟର ସୁଧରେ ଦରକାର ହବ ମତେ କହିବେ ମୁଁ କଥା ହେଇଯିବି।
ମୁଁ ଯେବେ ଆରମ୍ଭ କରିବି ଆପଣଙ୍କୁ ନିହାତି ଜଣେଇବି।
ନା ଯେବେ ନୁହଁ ଯେତେ ଶୀଘ୍ର ପାରୁଛନ୍ତି ଆପଣ ଆରମ୍ଭ କରନ୍ତୁ ଯେତେ ଶୀଘ୍ର ପାରୁଚନ୍ତି।
ଆଜ୍ଞା ଆଜ୍ଞା।
ଯେତେ ଶୀଘ୍ର ପାରୁଚ ସେତେ ଶୀଘ୍ର ବେପାର ବଣିଜ ରେ ହବାଟା ଠିକ ନୁହେଁ।
ନିହାତି ନିହାତି।
ଆଚ୍ଛା। ଆଉ କଣ କରଚନ୍ତି? ଯାହା ଦରକାର ମୋତେ କହିଲେ ବନ୍ଧୁ ଖୁଲା ଅଛି ଯେତବେଳେ ଇଚ୍ଛା ହବ ମୋ ମୋବାଇଲ୍ ଟି ଧରିବେ ମୋ
ଟିକେ ଖାଦ୍ୟ ଖାଇବାକୁ ଯାଇଥାନ୍ତି ମୁଁ ଆପଣଙ୍କୁ କେବେ ଫାଙ୍କା ସମୟରେ ଯୋଗାଯୋଗ କରିବି।
ନାଇଁ ନାଇଁ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ହାଲୋ।
କୁହନ୍ତୁ।
ଆପଣ ଏତେ ଜଲଦ କାଟିଦେବେ ଫୋନ।
ଆଜ୍ଞା।
ହଉ ଠିକ୍ ଅଛି ଆପଣ ଯାଆନ୍ତୁ ଶୋଇବେ ଅ ଶୁଭରାତ୍ରି ଆଉ।
ଶୁଭରାତ୍ରି ରଖୁଚି ବନ୍ଧୁ। ଆଜ୍ଞା ରୁହନ୍ତୁ ଟିକଏ ରୁହନ୍ତୁ।
ହାଲୋ।
ବନ୍ଧୁ।
ହାଲୋ। ହାଲୋ।